ହାଲୋ ହଁ।
ହଁ କଣ କରୁଚ?
ସେ ଶୋଇଥିଲି ଏବେ ଉଠିଲି ତ।
ଓହୋ ଆଉ ବର୍ଷା ହଉଚି କି ନାଇଁ?
ବର୍ଷା ନାହିଁ ଯେ ଫିଟ ଫିରି ଟିକେ ପକେଇଲାଣି ଆଉ। ବେସି ପକେଇନି। ଫେରି ଫେରି ଯେ ହଉଚି ଆଉ ତମଆଡେ ହଉଚି?
ଏପଡ଼େ ଟିକେ ବର୍ଷା ପକଉଚି।
ଆମ ଟାୱାର ଘର ଅଛି ବୋଲି ଆଉ ଟାୱାର ପାଇ ଯାଉଚି ଆଉ। ଆମର ଏପଟ ଟେ ଟାୱର କମ୍ ହଉ ମାନେ ଆପଣଙ୍କ ଘରକୁ ଆସିଲେ ଭର୍ଷ ପାଇଁ ତଳ ଘର କ ଟିକ ପାୟେନି ଆଉ।
ହ
ହଁ ଆଉ କଣ ଖାଇଥିଲ?
ହଁ ମୁଁ ଏ ଟିକେ ଶୋଇଥିଲି ଉଠିକି ଟିକେ ବିସ୍କୁଟ ଖାଇଥିଲି।
ହଁ।
ତାପରେ ଏବେ ଯୋଉ ବର୍ଷା ପକେଇଲା ତାପରେ
ନା ମୁଁ ଶୋଇଥିଲି ଯେ ଶୋଇକି ଉଠି ଫାଷ୍ଟ ତମକୁ ଲଗେଇଲିି। ମୁଁ କହିଲି କଥା ହେଇଯାଏ ଟିକେ ତାପରେ ଏ ଯି ବି ଖାଇବି ମୋ ଝିଅ ଟା ଶୋଇଚି ନା ସେ ଶୋଇକି ଉଠିଲା ମାନେ ମତେ ଆଉ ଛାଡିବନି।
ହ।
ଆ ସେଇଥିପାଇଁ ମୁଁ କହିଲି ଆଉ କ ଥା ହେଇଯାଏ ଟିକେ ତାପରେ ଯାଇକି ଖାଇବି ଆଉ। ମାଉ ଟିକେ ଶୋଇଥାନ୍ତି ବର୍ଷା ଟା ହେଲା ବ ଉଟନିଦ ଭାଙ୍ଗିଗଲା ବୋଉ ଡାକିଲେ। ଓ ଲୁଗାପଟା ଗୁରା ଆଣି ନଥିଲି। ସେଇିଥି ପାଇଁ ଆଉ ଶୋଇିଲିନୀ।
ହଁ ଉଠେଇ ଖାଇଥିଲ ନା ଖାଇନୁ କିଛି?
ନା ଖାଇନି ପା। ଉଠିକି ସାଙ୍ଗେ ସାଙ୍ଗେ ଲୁଗା ଆଣିକି ପଳେଇଆଇଲି ମୁଁ ଝିଅ ଟା ଶୋଇଚି ତ ସେଇଥିପାଇଁ ମୁଁ କଇଲି ଟିକେ ଆସେ। ଦେଖିଆ କଥା ହେଇକି ତାପରେ ଯାଇଁକି ଖାଇବି ଆଉ। ସେ ଉଠିଲେ ଆଉ ଛାଡିବନି କାନ୍ଦିବ ଖାଲି।
ଆଉ ତ ଏ ବର୍ଷା ପରେ ଏପଟ ତ ବହୁତ ଜୋରେ ଉଠେଇଚି ବର୍ଷା ବି ହଉଚି।
ନା ଆମର ବର୍ଷା ହେ ମାନେ ପିରି ପିରି ଟା ହେଲାଣି ଉଠେଇଚି କିନ୍ତୁ ଜୋରେ ହୁଅନ୍ତା କି ଟିକେ। କଣ ପାଇଁ କିି ଏଇ ବର୍ଷା ଯା ଲାଗି ରହିଲା ବର୍ଷା ଲାଗି ରହିଲା ବୋଲି ଲୋକ ସବୁ ଆମର ଗୋଟେ ତଳା ପକେଇଦେଲେ ନେଇକି ବିଲରେ ସମସ୍ତେ ପକେଇଦେଲା ଦିନ ବସା ନାହିଁ ପାଞ୍ଚ ଛଅ ଦିନି ହେରା କଣ ହବ କେଜାଣି? ଦି ହଜାର ତିନି ହଜାର ଦେଇ କି ସବୁ କିଣି ଆଣି ପକେଇ ଚନ୍ତି। ମାନେ ସେଇ ଦିନଠୁ ବର୍ଷା ନାହିଁ ଯୋଉ ହୁଅନ୍ତା ହେଲେ ଟିକେ ଭଲ ସେ ଟିକେ। କିଛି ତ ବଞ୍ଚନ୍ତା ଖରା ଯେ ପ୍ରବଳ ଖରା। ହୁଁ।
ତ ଆମର ବର୍ଷା ଜୋରରେ ପକଉଚି ଉଠେଇ ଯିବି।
ହଁ ପା।
ଆଉ ଗରମ ତ ଅଧିକା ହଉଚି ଆଉ।
ଉୁଁ ହୁଁ ଆଉ ଘରେ କଣ କରୁଚନ୍ତି ସମସ୍ତେ?
ଏଇ ଘରେ ସବୁ ଏବେ ଉଠିଲେ ବର୍ଷା ଟା ପକେଇଲା ଯୋଗୁ ସମସ୍ତେ ଉଠିଲେ। ଏବେ ଯୋଉ ନଡ଼ିଆ ପରାଇ ପାରାଇଥିଲା ସେରା ସବୁ ମାନେ ପାଣି ପିଉଚନ୍ତି।
ହଁ ହଁ।
ସେ ସବୁ ତଳେ ପିଉଚନ୍ତି ଆଉ ମୁଁ ତ ଏଇ ଉପରେ ଅଛି।
ଛାତ ଉପରେ?
ଉପର ଘରେ ପୁରା ଉପରେ ନୁହଁ ମୁଁ ଛାତ ଘରେ।
ହଁ ହଁ। ଆଉ ଦାଦା ଖୁଡି ରୁଅନ୍ତି ଓପର ଘରେ।
ହଁ ଦାଦାଙ୍କର ଗୋଟେ ରୁମ୍ ଆମର ଗୋଟେ ରୁମ୍। ଆଉ ମୁଁ ଗୋଟେ ରୁମରେ ରୁହେ ତିନିଟା ରୁମ୍।
ଓ ହୋ।
ଆଉ ତଳେ ତଳେ ବି ତିନିଟା ରୁମ୍ ତିନିଟା ରୁମ୍ ଗୋଟେ ରୋଷେଇ ଘର।
ହୁଁ। ଜେଜେ ବାପା ଜେଜେ ମା ଅଛନ୍ତି ନା?
ଜେଜେ ବାପା ନାହାଁନ୍ତି ଜେଜେ ମା ଅଛନ୍ତି।
ସେ ତଳେ ରୁହନ୍ତି ନା?
ହଁ ତଳେ ରୁହ ମା ତ ଆସିପାରେନି ଓପରକୁ ତଳେ ଆଉ।
ଡରନ୍ତି ନା?
କଣ କଇଲେ?
ଡରନ୍ତିନି?
ଡରନ୍ତିନି ମାନେ
ମାନେ ଡର ଲାଗେ କି?
ମାନେ ଗୋଡ଼ ହାତ ତାର ଟିକେ ବେଶୀ ମାନେ ଇଏ ହଉଚି ନା ସେଥିପାଇଁ
ନା ନା ମୁଁ କଇଲି ଏଇ ଯୋଉ ତଳ ଘରେ ଯାହା ଏକା ରୁହନ୍ତି ତଳ ଘରେ ଏକା ରୁହନ୍ତି ଯୋଉ ଡର ଲାଗେ କି ସେଇଆ ପଚାରୁଚି?
ହାଲୋ।
ବୋଇଲେ ତୁ ତଳ ଘରେ ଏକା ରୁହନ୍ତି ତାଙ୍କୁ ଡର ଲାଗେ କି?
ନା ଡର ଲାଗେନି।
ହଁ ସେଇଆ। ତମେ ଭାଇ ଭଉଣୀ ଗୋଟେ ରମରେ ସୋଇପଡ଼।
ନାଇଁ ମୁଁ ଏଙ୍କା ଗୋଟେ ରୁମରେ।
ଓହୋ।
ଆଉ ମମି ବାପା ପୁଅ ବାପା ତ ଏଠି ରୁହନ୍ତିନି। ବାହାରେ ଚାକିରି କରୁଛନ୍ତି ସେ ରହୁଛନ୍ତି ସେଠି ଆଉ ମମି ପୁଅ ତଳେ ଆଉ ଦାଦା ଖୁଡି ସେ ଝିଅ ଉପରେ ମାତା ତଳେ
ହୁଁ ହୁଁ। ହଁ।
ଆଉ ଆମର ତ ଏ ପବନ ବର୍ଷା ଟା ଟିକେ ଛାଡିଲା ଏ ବି ପବନ ଟା ହଉଛି।
ହଁ ବା ହୁଅନ୍ତା କି ବର୍ଷା ଟ ବହୁତ ଦିନ ହବ ବର୍ଷା ନାହିଁ। ପାଞ୍ଚ ଦିନ ଖଣ୍ଡା ହବ ଚାରି ପାଞ୍ଚ ଦିନ ଖଣ୍ଡା ହବ ଗରମ କେତେ ଜୋର ହଉଛି ଦଖୁନୁ।
ହଁ ବା। ତ ଟିକେ ବର୍ଷା ଟା ଛାଡି ପବନ ଟା ଟିକେ ହେଲା।
ଆମର ବି ସେ ମୋ ମାଆଙ୍କୁ କେତେ ବର୍ଷ ଖଣ୍ଡେ ହବ।
ତଥାପି ସତୁୁରୀ ପାଖାପାଖି।
ଆଉ କିଛି କାମ ଧନ୍ଦା କରିପାରୁଛନ୍ତି ନା କରିପାରୁନାହାନ୍ତି?
ନାଇଁ ଏତେ କିଛି କାମ ଧନ୍ତା ନାାଇଁ।
ହୁଁ।
ବସିକି ରହୁଛି ଆଉ ନଈ ଅଛି ଯାହା ଖାଲି ନଈଆ ଟିକେ ଯାଉଛି ସେତିକି। ନା ଘରେ ବସେ।
ହୁଁ। ଆଉ ରଜ ଘରେ କୁଆଡେ ବୁଲାବୁଲି
ସେଇ ତ ଗାଁ ପାଖାପାଖି ହେଇଥିଲା ଯାଇଥିଲୁ। ଆଉ ସେ ଘର ପାଖରେ ବି ସେମିତି ହେଇଥିଲା ସେଥିଲୁ ଆଉ ତମସିଆ ରଜ ଭଲ ହୁଏ ନା।
ଆମର ତ ଭଲ କଣ ଆମ ଗାଁ ରେ ଏତେ ଭଲ ହୁଏନା ଆମ ଗାଁ ପାଖରେ ସେ ଭଲ ହୁଏ। ଆ ମରେତ ହୁଁ ଆମ ଗାଁ ପାଖାପାଖି ଯୋଉ ଗାଁ ଭଲ କରନ୍ତି। ଦୋକାନ ବଜାର ବି ପକାନ୍ତି ସବୁ କରନ୍ତି। ଆମର ହୁଏ ନାଇଁ ହୁଏ। ଆ ବଡ ଆକାର ରେ ନୁହ ଛୋଟ ଆକରରେ ହୁଁ। ହଁ।
ହଁ ମୁଁ ତ ଏବେ ପୁଣି କଣ ବର୍ଷା ପକେଇଲାଣି ତମ ଆଡ଼େ ଛାଡି ଯାଇଛି ନା ହଉଛି?
ନା ନା ହଉଛି ନା ଫେରି ଫେରି ହଉଛି।
ଏପ ତମ ଜୋରି ପକେଇଲାଣି।
ଜୋର ହି ହଁ ଜୋର ବି ହଲା ହଁ ଶୁଭିଲାନି। ଜୋର୍ ଟିକେ ଟିକେ ପକାଉ ହୁଁ। ହଁ କଣ କରିକି ଖାଇବାକୁ ଭଲ ଲାଗେ ତମକୁ?
ମତେ ଇପି କତେ ଭଲ ଲାଗେ। ମତେ ଇପି ଆସେ ଇପି ମତେ କରଦେ ଭଲଲାଗେ।
ଉଁ ହୁଁ।
ଅଧିକାଂଶ ଇପି ଆଉ ଭଜା ଭଜା ବି କରିପାରିବି।
ଓହୋ ଆଉ ତମ ଫେସବୁକ୍ ଆଇଡି ଅଛି କି ତମର?
କଣ କହିଲ?
ଫେସବୁକ୍ ଆଇଡି ଅଛି?
ହଁ ଅଛି।
ମାନେ ଚଲଉଛ।
ନାଇଁ ମୁଁ ଚଲୋଉନି।
ମାନେ ଏମି ଦେଖା କେତେବେଳେ କେମିତି ଫ୍ରି ଟାଇମରେ ଦେ
ନାଇଁ ଉଁ ଏଟା ମମି ସେଟା ଖୋଲିଚି ସିଏ ତାର କେତେବେଳେ କେମିତି ଦେଖେ।
ହଁ ହଁ ନା ମୋର ଗୋଟେ ଆ ମୋର ଗୋଟେ ଆଇଡି ଅ ଛିତ କହିଥାନ୍ତି ଫଲୋ କରିଦେଇଥାନ୍ତ।
ଓ ହୋ ମୁଁ ଫେସବୁକ୍ ଏତେ ଦେଖେନି।
ହୁଁ।
ହ
ମେହେନ୍ଦି କେତେବେଳେ କେମତି ଗୋଟେ ପୋଷ୍ଟ କରେ ଏଇ ନହେଲେ ମୋ ଝିଅ ଫଟ। ଏମିତି କରେ ଆଉ। ହ ହା ତମକୁ ରିଲସ ଫିଲସ କରିବାକୁ ଭଲ ଲାଗେ ନା?
ରିଲସ ନା ମୁଁ ରିଲସ ମିଲସ କରେନି।
ଭଲ ଲାଗେନି ନା ଘରେ ମନା କରନ୍ତି?
ନାଇଁ ଏବେ ପାଠ ପାଠ ପାଠ ସରିଲେ ଯାହା ଆଉ ରିଲସ ତ ମୋର ଏତେ ମୋର ମନ ନୁହୁଁ। ହଁ
ଜଣେ ଜଣଙ୍କୁ ବି ଭଲ ଲାଗେନି ଏମତି କରିବା ପାଇଁ। ଡ୍ୟାନ୍ସ ଫ୍ୟାନ୍ସ ଶିଖ ନା ଶିଖିନ କିଛି?
ହଁ ମୁଁ ଯେବେ ସ୍କୁଲରେ ପଢୁଥିଲି ସେ ସେବେ ଡ୍ୟାନ୍ସ ମାନେ କରେ ଯେତେବେ ଫଙ୍କସନ୍ ମଙ୍କସନ୍ ହୁଏ କରୁ।
ହୁଁ ହୁଁ।
ତାପରେ କଲେଜରେ ଆଉ ଏତେ ଆଉ ମନ ଲାଗିଲାନି। ସ୍କୁଲରେ ଯେମିତି ଡାନ୍ସ କରିବେ କରିବେ ଆଉ କଲେଜ କୁ ସେମିତି ମୋର ମନ ନାହିଁ ମନର ନାହିଁ।
ହଁ ହଁ। ଆଉ ତମର ଏଠି ଭଲ ମନ୍ଦିର କଣ ଅଛି?
ଏଠି ଆମ ଜଗନ୍ନାଥ ମନ୍ଦିର ଅଛି। ବର୍ଷରେ ଥରେ ଭଲ ହୁଏ ଯୋଉ ଥର ବର୍ଷେ ତଥାପି ତ ତିନି ଚାରି ବର୍ଷ ହେଇଗଲାଣି। ହେଲାଣି ଭଲ କରନ୍ତି।
ହଁ ହଁ। ହଁ ହୋଉ। ଘରେ ତାହେଲେ ସମସ୍ତେ ଉଠିଲେଣି ନା
ହଁ ସମସ୍ତେ ଉଠିଲେଣି।
ଭାତ ଦି ଥର ଖାଅ ନା ଖାଅନି? ମୁଁ କହିଲି ଭାତ ଦି ଥର ଖାଅ ନା ଖାଅନି?
ନାଇଁ ମୁଁ ସକାଳୁ ଯଦି ଖାଇଥିବି ଖାଇଥିବି ନହେଲେ ବାରଟା ବେଳେ ସେତିକି। ଆଉ ରାତି ତ କମ୍ପଲସରୀ ରୁଟି ଆଉ ସମସ୍ତକର।
ହୁଁ ହୁଁ ଆମର ବି ସେଇଆ।
ଅଂଗ।
ହୋଉ ଆଉ ହୋଉ ତାହେଲେ କଣ କର ଆଁ।
ହୋଉ
ହୁଁ